ଆପଣ କଣ କରୁଛନ୍ତି? ଆପଣ କଣ ଗୋଟେ ଏବେ ଶ କେଉଁଦିନ ଗୋଟେ ଆଖିରେ କଣ ମେଡିସିନ ପକାଉଛନ୍ତି। କି ମେଡିସିନ?
ଏ ଆଖି ଟା କାହିଁକି ଖଞ୍ଚି ମଞ୍ଚି ହଉଛି। ମୋ ଘର ପାଖର ମେଡିକାଲ ଥିଲା। ଟିକେ ଯାଇଥିଲି ଦେଖିବାକୁ। ଆଉ ସିଏ କହିଲା ଦେଖିବା କହିଲା। ଖରାପ ହେଇଯିବ ଛଅ ନମ୍ବର ପଳାଉ। ସେଠି ଗୋଟେ ମେସିନ୍ ଅଛି। ଆମ ପାଖରେ ନାଇଁ। ମେସିନ୍ ସେଠିକି ଦେଖେଇବେ। ଗୋଟେ ଡ୍ରପ ଦେଇଥିଲା। ଫୋନ ନମ୍ବର ଗଲି ସେଠି ସେଇ ଗମେଟ ମେଡିକାଲ ଗୋଟେ ଡ୍ରପ ଦେଲେ। ଆଉ ଗୋଟେ ମେସିନ ଲେଖିଦିବ ଡ୍ରପ ଦୁଇଶହ ଲବେ ଟଙ୍କା। ଦୁଇଶ ଟଙ୍କା ଦେଇକି ଆଣିଲି। ସେଟା ପକଉଛି ଏଟା ବି ପକଉଛି। ସେଥିରେ ପନ୍ଦର ଦିନ ପକେଇବ। ଏଇ ଦି ତିନି ଦିନି ହେଲା କାମ ଏପଟ ସେପଟ ହେଇକି ଅବହଳା ହେଇଯାଉଛି। ଆଖୀ ଟା ଟିକେ ଖୁଞ୍ଚି ମୁଞ୍ଚି ହଉଛି। ଏବେ ସକାଳୁ ପକେଇ ନଥିଲି। ଏବେ ପକେଇନି ଗୋଟେ ଚାରିଥରେ। ସେଇଥର କରିବ। ହେଳା ଟିକେ ହେଇଯାଉଛି ପକେଇ ପାରୁନି। ହଉ ଏଇଆ ଆଉ ଆଖି କଥା ନା। ଆଉ।
ଆଚ୍ଛା ଆଚ୍ଛା ତାହେଲେ ଏମିତି କଥା ତାହେଲେ ନା। ହଉ ତାହେଲେ। ଆପଣ ଭଲ କରିଛନ୍ତି। ଆଖିରେମେ ସେ ଔଷଧଟା ପକାଇ ଦେଇଛନ୍ତି। ଆପଣ ସବୁବେଳେ ଭଲ କରୁଥାନ୍ତି।
ହୁଁ।
ଆଉ ଆପଣ କଣ ଖାଇଛନ୍ତି ଏବେ?
ଏ ଖାଇଛି ଭାତ ଭାତ ଖାଇସାରିଛି। ଆଉ କଣ ଖାଇବି? ତରକାରୀ ପକାରୀ ଖାଇଛି ଭା ତରକାରୀ ରୋଷେଇ ହେଇଥିଲା। ପୋଟଳ ଆଳୁ ତରକାରୀ ବାଇଗଣ ଭଜା କଲରା ଭଜା। ପିଲାମାନେ ନଗେଇଲେ ପକୁଡି ଟିକି ଛାଣିଥିଲି। ପାମ୍ପଡ ଏମିତି ଆଉ। ଘିଅ ପକେଇକି ଆମ୍ବ। ଖାଇଛ।
ଓହୋ ଓହୋ ପକୁଡି ବି ଆପଣ ଛାଣିଥିଲେ କି ଆଜି। ସତରେ ଯଦି ଆଜି ଆପଣ ରାତିରେ ଟିକି ପକୋଡି ଛାଣି ଦିଅନ୍ତେ। ତାହେଲେ ମୁଁ ଟିକି ଖାଆନ୍ତି ଭଲ ଲାଗନ୍ତା। ଛାଣିଦେବେ।
ହଁ ଛାଣିଦେମି। ପିଆଜ ଆଳୁ ତେଲ ଥୁଆ ହେଇଚି ଛାଣିଦେମି ଆଉ କଣ କରିମି ବର୍ଷା ପାଗ ତ। ଛାଣିଦେମି ଆଉ। ଖାଇବ ଆଉ। ବିଟଲୁଣ ଅଛି। ବିଟଲୁଣ ଅଛି ଚିଲିସସ୍ ଅଛି ଟମାଟରସସ୍ ଅଛି ଆଉ କଣ ଦକାର ସବୁ ତ ଅଛି ଘରେ। ଖାଇବେ ଆଉ। ସେଇଆ ଖାଇବେ ଆଉ କରିଦେବି ଆଉ।
ହଁ ଆପଣଙ୍କ ବାପଘର କେତେ ତାଲା କହୁଥିଲେ ଟିକେ କହିଲେ ଆପଣଙ୍କ ବାପଘର ବିଷୟରେ।
ଆମ ବାପ ଘର ମୋ ବାପା ବୋଉ ମଲେଣି। ଆଉ ଦାଦା ଖୁଡି ଭଲ ମନ୍ଦ ଅଛନ୍ତି। ମୋ ଭାଇ ଗୋଟେ ବମ୍ବେ ରେ ଏଇଥର ମରିଗଲା। ଆଉ ଗୋଟେ ଭାଇ ଭୁବନେଶ୍ୱର ରେ ସେ ଦି ତାଲା କୋଠା କରିଚି। ଯଦି ସେଠି ସେ ରହୁଛନ୍ତି ତାଙ୍କ ଛୁଆ ଦିଟା ପାଠ ପଢୁଛନ୍ତି। ବଡ ଭାଇର ବମ୍ବେ ର ସିଏ ସେଠି ଘର ଦୁଆର ଫ୍ଲାଟ କିଣି ଦେଇେଇଛି ତା ଛୁଆ ଦିଟା ପାଠ ପଢ଼ୁଛନ୍ତି। ସେ ଭାଉଜ ଏକୁଟିଆ ରହିଛି। ଗାଁରେ ଆମ ଦାଦା ଘର ତିନି ତାଲା ଘର କରିଛନ୍ତି। ଆମେ ଯେତେ କାମ କାର୍ଯ୍ୟ କରି ଯାଉ ସେଇଠି ରହୁ ଖିଆପିଆ କରିକି। ତ ଭଲ ମନ୍ଦ ନେଇକି ଆସୁ। ଆମ ଆମର ଯୋଉ ଖଞ୍ଜା ଥିଲା ସେ ମାଟି ଘର ଭାଙ୍ଗି ଗଲାଣି। ଭାଇମାନେ ତ ସବୁ ପଦାରେ ରହିଲେ ସେ ଘର ଆସା କେହି କଲେନି ମୋ ବୋଉ ତାର ଥିଲା ଲେପାପୋଛା କରୁଥିଲା। ଆଉ କେହି ଗଲେନି ଭାଙ୍ଗି ହେଲା ଆଉ ମଝିଆଁ ବାହାରୁ ଥିଲା ସେ ସ୍କୁଲ ପାଖକୁ ଘର କରିକି ପଲେଇଲେ ସିଏ ବି ଭାଙ୍ଗିଗଲାଣି। ଛୁଆ ବୋହୁ ଗୋଟେ ଅଛି ସିଏ ଇନ୍ଦିରା ଆବାସ ପାଇଥିଲା ଆଉ ଗୋଟେ ଵଖରା ମିଶେଇକି କୋଠାଘର କରିଦେଇଛି ବଡବାପାର ଯୋଉ ଘର ସିଏ ଭାଙ୍ଗିଗଲାଣି। ଆଉ ଏଇଭଳିଆ ସବୁ ଜଞ୍ଜାଳ ମା ଘର ଯୋଉ ତିନ୍‌‌ ତାଲା କରିଛନ୍ତି। ସେଇଠି ଖିଆ ପିଆ ରୋଷେଇବାସ ଭଲ ମନ୍ଦ ସେଠି ଉଠା ବସା ସବୁ ଆଉ।
ଆଚ୍ଛା ଆଚ୍ଛା ଆଉ ମାଆଘର କେତେ ତାଲା କରିଛନ୍ତି?
ମାଆ ଘର ତିନ୍ ତାଲା କରିଛନ୍ତି ତଳେ ରହୁଛି ମଝିଆଁ ଦାଦା ଉପରେ ରହୁଛି ବଡ ଦାଦା। ତା ଉପରୁକୁ ପିଇସିି ରହୁଛନ୍ତି, ଗୋଟେ ହଲ୍ କରିଦେଇଛନ୍ତି, ଭୋଜି ଭାତ କାମ କାର୍ଯ୍ୟ ହେଲେ ସେଇଠି ଖିଆ ପିଆ ବସା ଉଠା ସବୁ ଚଳେ ଆଉ ବୋରିଙ୍ଗ କରିଦେଇଛନ୍ତି ପାଣି ସବୁ ସେମିତି କିଛି ଅସୁବିଧା ନାହିଁ ତାଙ୍କର ଆଉ ହଁ ଉପରେ ତିନିଟା ଲାଟିନ୍ ବାଥରୁମ୍‌ହେଇଛି, ଗଧୁଆ ପାଧୁଆ ଭଲ ମନ୍ଦ ସବୁ ସୁବିଧା। କି ଅଡୁଆ ନାଇଁ ଅସୁବିଧା ନାଇଁ ବର୍ଷା ପବନ ହେଲେ ବି ଡର ନାଇଁ। ଏଇଆ ଆଉ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଯୋଉ ଚାଳ ଘର ଥିଲା ସେ ସବୁ ଭାଙ୍ଗିଗଲାଣି।
ସେ ସବୁ ଭାଙ୍ଗି ଗଲାଣି ଆଉ ଗାଁ ମାନଙ୍କର ଚାଳ ଘର ଅଛି ନା ସବୁ ଭାଙ୍ଗି ଭୁଙ୍ଗିକି ଇନ୍ଦ୍ରାଆବାସ ମତେ ଯୋଉ ନବୀନ୍‌ ଯୋଉ ଆବାସ ଯୋଜନା ଦେଲା। ମିସେଇକି ପଇସା ଲକ୍ଷେ ତିରିଶ ହଜାର ଦେଲା। ଏମ୍‌ ସେଇ ପଇସା ତ ଗୋଟାଏ ରୁମ କଲେ ଆଉ ଖଟି ଫଟି କି ଯାହାର ପଇସା ଅଛି ଇନିକମ କରିକି ଧାାନ ଚାଉଳ ବିକିକି ଆଉ ଗୋଟେ ବଖରା କରଥେଲା। ଦେ ହେଇଗଲା ତାଙ୍କର ଘର ଆଉ ଚାଳ ଘର କଣ ଦକାର କରିବା। ଆଉ କୋଠା ହେଇଗଲା ଚଳିବେ ଆଉ କଣ। ଚାଳ ଘର ଆଉ କେଇ ଗାଁରେ ରଖୁନାଆନ୍ତି ସବୁ କୋଠା ।
ଆଚ୍ଛା ଆଚ୍ଛା ମୁଁ କହୁଥିଲି କି ଆପଣ ମୋଠୁ ପଇସା ନେଇକି ଆପଣଙ୍କ ପୁ ପୁଅ ଶୋଇବ ବୋଲି ଏଇ ସପଟା ଆଣିକି ପକଇଛନ୍ତି ମୋଠୁ ପଇସା ନେଇକି ଆପଣଙ୍କ ପୁଅଠୁ ପଇସା ନେଲେନି ସିଏ ଦେଇଥାନ୍ତା ସିଏ ସୋଇଥାନ୍ତା।
ମିଶି ପଇସା ଦବ ତା ବୋପା ଘରୁକୁ ସେ ଦବ ଆଉ ମୁଁ ସେ ସପଟା ବେଡସିଟ୍ ଟା ଓଦା ମୋଦା ହେଇକି ଉଷୁମା ଗନ୍ଧଉଥିଲା ବୋଲି ସପ୍ କପଡା କୁ ନେଇକି ପକେଇ ଦେଇଚି ଟିକେ ପରିଷ୍କାର ଲାଗିବ ଶୋଇବାକୁ ମୁଁ ରାତି ଭିତରେ କାଢି ଆଣିବିନି କି। ମୁଁ ସୋଇବିନି କି ବିଛେଇକି। ତା ଦେମି ସେଠି ଗୋଟେ ପଟି ଅଛି। ପଟି ଧୋଇଲେ ପରିଷ୍କାର କରିକି ଆଣିକି ପକେଇଦେବି ଗଲା। ସବୁବେଳେ ଓଦା ଚକୁଡା ମକୁଡା ହୋଉଚି ବେଡସିଟ୍ ଉଷୁମିଆ ଗନ୍ଧୋଉଚି। ସେଇଥିପାଇଁ ମୁଁ ସେଇଟା ନେଇକି ପକେଇ ଦେଇଚି। କର୍ପୁର ଖାଇଚ ଙ୍କ ଖଡ ମଡ କରଚ କୁରକୁରୁ।
ହଁ କୁୁରକୁରି ଖାଉଚି ଖଡ଼ ମଡ଼ କରୁଚି ଆଉ ମୁଁ କଣ କିହୁଥିଲି କି ଶୁଣନ୍ତୁ ଆଉ ମୁଁ ଙ୍କ କହୁଥିଲି କି ଆପଣଙ୍କର ଜଣେ ଦାଦା ଝିଅ ଏଇ ଯୋଉ କିମ୍ସ୍ ମେ ମେଡିକାଲରେ କାମ କରୁଥିଲେ ନା କଣ ଆଉ ତାଙ୍କ ଘର ଆପଣଙ୍କର ଗାଁ ଘରଠାରୁ କେତେ ବାଟ ହବ?
ଆ ଆମ ସେଇଠି ପାଖର ତାଙ୍କ ଶାଶୁଘର କୁଆଡେ ଯାଜପୁର ଆଡେ। ଆଉ ସେଇଠି କିଟ୍ ର ଘର ଭଡା ନେଇକି ରଇଚନ୍ତି ସେ ନର୍ସ ଚାକିରି କରୁଚି କିସ୍‌ରେ ହଁ ସେଇଠୁ ରଇଚି ଆଉ ହୁଁ କିମ୍ସର
ସ୍ଵମ ସ୍ୱାମୀ ସହିତ ରହିଛନ୍ତି ନା ଆଉ କାହା ସହିତ ରହିଛନ୍ତି?
ହଁ ତାଙ୍କ ସ୍ଵାମୀ ଅଛନ୍ତି ତାଙ୍କର ପୁଅଟେ ଆଉ ତାଙ୍କ ସ୍ୱାମୀ ଜଗା ରଖା କର ଚନ୍ତି ରୋଷେଇବାସ କରୁଚନ୍ତି ସେ ରୋଷେଇ କରିଦେଇକି ସକାଳୁ ଯାଏ ସନ୍ଧ୍ୟାବେଳକୁ ଆସେ ତାର ଏଇ ସିପ୍ କି ବିସିପିଟି ସିସିପିଟି ଅଛି ଆଉ ସକାଳୁ ଗନେ ଦିଟା ବେଳକୁ ଆସିବ ସକାଳୁ ଛଅରୁ ଗନେ ଦିଟାବେଳୁକୁ ଗନେ ରାତି ଦଶଟାରେ ଆସିବ ଦଶଟା ରାତିକି ଗନେ ସକାଳୁ ଛଅରୁ ଆସିବ ଏଇଭଳିଆ ଆଉ। ତା ଛୋଟ ପିଲାଟେ ଜଗିଆକୁ ତ ଗୋଟେ ଲୋକ ଦକାର ତାଙ୍କ ବାପା ଅଛନ୍ତି ବେଳେ ବେଳେ କିଏ ଆସିକି ସବୁ ରଉଚନ୍ତି ଆଉ ମୁଁ ଏତେ ଖବର ବୁଝିନେଇ।
ଆଚ୍ଛା ତା ତାଙ୍କର ବାପା ମାନେ ତାଙ୍କ ସ୍ଵାମୀ ଯିଏ ସିଏ କଣ ଚାକିରି କରିଚନ୍ତି କି?
ସିଏ କୋଉଠି ଗୋଟେ କଣ କରୁଚି ମୁଁ ସଠିକ୍ ଜାଣିନି। ଉଁ ଉଁ।
ତାହେଲେ ସିଏ ବି ମାନେ ସମସ୍ତେ ତାହେଲେ ରୋଜଗାରିଆ ଅଛନ୍ତି ମାନେ କିଛି ନା କିଛି କରୁ ହିଁ ଯାନ୍ତି ସେମାନଙ୍କ ଭିତ
ଉଁ ହୁଁ ହଁ କିଛି କରିଥିବେ ନା କଣ ଖାଲି ବସିଥିବେ ନା କଣ? ଏଇ ବୋଧେ ଟାଉନ୍ ଜାଗାରେ ଚଳିବା ଏବେ ଇନିକମ ନକନେ କିଛି ଚଳିହବନି କିଛି କରିହବନି ଏଇ ଯୋଉ ସମାସ୍ୟାଟା ଯୋଉ ରେଟ ବଢିଲାଣି ଦରଦାମ ଆଉ ଅଇନେ ସରିବ କେତେ କଣ ଆଣିକି ଚଳି କିଲେ ଡାଲି ଆଇନେ ଚାରି ବକ୍ତ କରିବ ଆଉ କେତେ ବକ୍ତ କରିବ? ଆଉ ଏଇଭଳିଆ ସବୁ ଆଉ।
ନାଇଁ ନାଇଁ ମଣିଷ ଜୀବନ ଆ ହଉଚି ଦେହକୁ ଖଣ୍ଡେ ପିନ୍ଧିବା ପାଇଁ ଚ୍ଛା ମୁଣ୍ଡ ଖନ୍ ଗଣ୍ଡେ ଗୁଞ୍ଜିଆ ପାଇଁ ଘର ମାନେ ଛାତ ଗୋଟେ ଆଉ ହଉଚି ଗଣ୍ଡେ ଖାଇବା ପାଇଁ ତ ଇନକମ୍ କରୁଚି ନହେଲେ ଆଉ ମଣିଷର କଣ ଦରକାର ଯେ?
ହଁ ଏତେ ଯା ହଉ ତାଙ୍କର ଛୁଆଟେ ହେଲାଣି ଖର୍ଚ୍ଚ ବଢୁଚି ରହିଚନ୍ତି ଛୁଆଟା କାଲି ବଢିଯିବ ତା ପିଛା ଖର୍ଚ୍ଚ ପାଠ ଶାଠ ପଢ଼ିବ ଭଲ ମନ୍ଦ ତ ତାଙ୍କ ହିସାବରେ ସିଏ ଚଳିବେ ଆଉ ଇନକମ କର ଯାହା କରଚନ୍ତି ତାଙ୍କ ହିସାବରେ ଚଳିବେ ଆଉ। ଘରବଡା ଦେବେ ଭଲମନ୍ଦ ନାଇଁ ନା ଖର୍ଚ୍ଚ ଦୁନିଆ ଖର୍ଚ୍ଚଟା ଅନୁଭବ ଜାର ଜାଗାରେ
ଆଉ ଆପଣଙ୍କର କିଏ ଜଣେ ଅଙ୍ଗନବାଡ଼ିରେ ଥିଲେ ଆପଣଙ୍କ ବାପଘରର ମ ଶ ଛୋଟବେଳେ ଓଆରେସ୍ ଦେଉଥିଲେ ପିଇବାକୁ ସେ କିଏ ହେବେ କହିଲେ ଆପଣଙ୍କର?
ସିଏ ଆମ ଖୁଡି ହେବେ ସବା ସାନ ଖୁଡି ହେବେ ଅଙ୍ଗନବାଡିରେ ଏପର୍ଯ୍ୟନ୍ତ ବି ଅଛନ୍ତି ଚାକିରୀ କରିଚନ୍ତି। ସିଏ ମୋ ଗାଁକୁ ଗନେ ବୁଟ ଦିଅନ୍ତି ଆଗୁରୁ ବଲଗୋର ଆସୁଥିଲା ଦେଇଚି ଦିଏ ସୋୟାବିନ ବଢି ଦିଏ ତେଲ ଦେଇ ଚି ଗୁଡ ଦେଇଚି, ବୁ ବୁଟ ଡାଲି ଦେଇଚି, ହଳଦୀ ଗୁଣ୍ଡ ଦେଇଚି ଭଉତ ଦିନିଷ ଆଗୁରୁ ଆସୁଥିଲା ଦଉଥିଲା ମୁଁ ସବୁ ଆମ ଶାଶୁଘରେ ଗାଁ କୁ ଯାଏ ସେଇ ବାଟେ ଆସେ ତ ସେଇଠି ସବୁ ଦେଇ ଆସେ ଏଇଠୁ ଖାଇ ପିଇକି ସବୁ ବେଇମାନ ହଉଚନ୍ତି। ଆଉ ଏ
ଆପଣଙ୍କର ସେଇ ମାନେ ଏଯାଏ ରିଟାୟାର୍ଡ ହେଇନାହାନ୍ତି ତାଙ୍କର ତ ବହୁତ ବୟସ ହେଇଯିବଣି?
ନା ମୋ ଠାରୁ ଚାରି ପାଞ୍ଚ ବର୍ଷ ବଡ ଆଉ।
ଆଚ୍ଛା ଆଚ୍ଛା। ତାହେଲ ହଁ ହଁ ଆଉ ତାଙ୍କ ସ୍ୱାମୀ ଯିଏ ସିଏ ସେଇ ଚାଷବାସ କରନ୍ତି ନା କଣ?
ହଁ ହଁ ବିଲବାଡି ନୁଅ ଚାଷ ତ ଜମିବାଡି ଅଛି ଦେଖନ୍ତି ଆଉ। ଗଣୁଚି
ଆ ଭଲ ହେଲା ଭଗବାନ୍‌ ଆଙ୍କୁଗୋଟେ ଜାଗାରେ ରଖିଦେଇଛନ୍ତି ଆଉ ତାଙ୍କର ପୁଅ କେତେ ଜଣ?
। ତେ ତା ଦେଢସୁର କତରୁ ପୁଅ କରିକି ଆଣିଛି ଗୋଟେ ପୁଅ ସିଏ ବି ରୋଜଗାର କଲାଣି ବାଙ୍ଗାଲୋର ନା ସମ୍ବଲପୁର କୋଉ ଟୁହୁ ବାଙ୍ଗାଲୋର ଅଛି ଆଉ ସାନ ପୁଅ ଟା ଏଇ କଟକ ର ମୁଁ ପାଇଚି କଇବ ତାର ଗୋଟେ ପାଇଥିଲା ହେ ଜବ କରୁ ଚାକିରି କଲାଣି। କଣ ଏ ଯା ଆସିବୁ ସେଇ କଟକ ବୋଧେ କରିଚି? ଫମାସ୍ ସିରି ର ପାଇଥିଲା ଫେର ସେଇଠି କଥିବ ବୋଧେ ଆଉ ମୁଁ ଆଉ ସଠିକ ଜାଣିନି। ।
ଓହୋ ତାହେଲେ ଏ ମାନେ ତାଙ୍କ ଦେଢଶୁର ମାନେ ସେ ଦେଢ଼ଶୁରରୁ କଣ ପାଇଁ ପୁଅଟା ନେଇଚନ୍ତି ତାଙ୍କର ପିଲାପିଲି ହୋଉନଥିଲା ବୋଧେ ସେଇଥିପାଇଁ ନେଇଚନ୍ତି ନା କଣ?
ନା ତାପର ଅଛି ଦାଦାର ଦିଟା ଜାଆଁଳା ପୁଅ ହେଲା ତ ସିଏ କଇଲା ମତେ ଗୋଟେ ଦେଇଦେ ସେ ଦେଇଦେଲା ଆଉ।
ଯାହା ହଉ ସେ ଦାଦା ବହୁତ ଭଲ କାମ କରିଛନ୍ତି। ଆପଣଙ୍କର ଆ ବାପଘର ଲୋକମାନେ ସମସ୍ତେ ବହୁତ ଭଲ ମୁଁ ଏଥିରୁ ଜାଣିବାକୁ ପାଉଛି।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
ଆ ଆଉ ଆପଣଙ୍କର ବଡ଼ ଦାଦା ଓ ଖୁଡ଼ିଙ୍କର କେତେ ପୁଅ ଝିଅ?
ତାଙ୍କର ଗୋଟେ ପୁଅ ତିନି ଝିଅ ତିନି ଝିଅ ବାହା ହେଇଗଲେଣି। ଆଉ ଗୋଟେ ପୁଅ କଲିକତାରେ ଆମର ହାଡ ୱ୍ୱାଡ ଦୋକାନ ଅଛି ଦାଦା ତ ମରିଗଲେ ଗୋଟେ ବଡ ଦାଦା କରୁଥିଲେ ଆଉ କରିପାରୁନାହାନ୍ତି ତାଙ୍କ ଦିହ ପା ଭଲ ହଉନି। ସେଇ ପୁଅ ଯାଇକି କରୁଚି ଆଉ। ଏଇ ଟା ଇ କରିଥିଲା ଚାକିରି କରିଥିଲା ଛାଡିକି ଆସିକି ଦୋକାନରେ କରୁଛି।
ହଁ ଦୋକାନରେ ବହୁତ ପଇସା ନା ସେଥିପାଇଁ ସେଇଠି କରୁଥିବ ହଉ ତା ହେଲେ ମୋତେ ଲାଗୁଛି ଆପଣଙ୍କୁ ବୋଧେ ବହୁତ ଜୋରସେ ନିଦ ଲାଗିଲାଣି ଆପଣ ଗୋଟେ କାମ କରନ୍ତୁ ଆପଣ କିଛି ସମୟ ପାଇଁ ଶୋଇପଡ଼ନ୍ତୁ ମୁଁ ଯାଉଛି କାର୍ ଖାଇବି ଖାଇସାରିକି ଆପଣଙ୍କ ସହି ତ ମୁଁ ପରେ କଥା ହେବି ନା କଣ କହୁଛନ୍ତି ରଖୁଛି।
ହଁ ହଉ ରଖ।